ହାଲୋ।
ହଁ।
ହଁ କଣ୍ କରୁଚୁ?
ବସଚି ତୁ କଣ କରଚୁ?
ହଁ ମୁଁ
ଭଲ ଜାଗା କୁ ଆସେ ଭଲସେ ଶୁବୁନି।
ଏ ଖାଇକି ଆସି ସାର୍ ଯଉ ପାଠ ଦେଇଥିଲେ କରଦେଇଚୁ?
ନା କରିନେଇଁ କିଛି।
ଓହୋ।
କରିନି ଦେଖିଆ କରିମି ଆଉ ତୁ କରିଦେଇଚୁ?
ହଁ ମୁଁ ସେଇ ଅଳ୍ପ କରିଚି ସାର୍ ଯଉ ପାଠ ଦେଇ
ଅଳ୍ପ କରିଚୁ? ଉଁ।
ଆଉ କଣ୍ ଖାଇଥିଲୁ ହାଲୋ।
ଖାଇନି ହୁଁ କହୁନୁ। କହିଲି ନା- ନା ମୁଁ ଖାଇନେଇଁ।
ଅ ହ।
ଆଉ ଯଉ ଆଜିି ବା ଆଜି ବା ଆମେ ଗୋଟେ କରିଚୁ ଗଛ ଫଛ ଲଗଉଚୁ। ଲଗେଇବାକୁ ଯିବୁ।
କୋଉଠି ଗଛ
ଆମେ ଏଇ ଆମ ଯୋଉ ମନ୍ଦିର ପାଖେରେ ଗଛ ଯୋଉ ଆମ ଯୋଉ ସ୍କୁଲ ପାଖେରେ। ମୁଁ ତୋତେ ଆଜି ଫୋନ କରିିକ କହିଥାନ୍ତି ଦେଖିଲା ବେଳକୁ ତୁ କଲ କଲୁ ଆଉ। ଏଇ ଯୋଉ ଚାରା ସବୁ ଆଣିକି ନ ସାରିବୁ ମାନେ ଆମ୍ବ ଗଛ ଆମ୍ବ ଗ ଛ ପିଜୁଳି ଗଛ ଏଇ ଯୋଉ ଖରା ଇଏ ପାଇଁ ଗଛ ଲଗଉଛୁ ଆଉ।
ହଁ। ହଁ ନ୍ତି ଲୋକ ପାଇଁ ଗଛ ଲଗେଇବାଟା ହିଁ ଭଲ।
ଯେ ଆଜି ଆସିକି ଆମକୁ ଟିକେ ସାହାଯ୍ୟ କରିବି ହଁ ଫାଙ୍କା ଅଛୁ ନା ଆଜି।
ହଁ ମୁଁ ଫାଙ୍କା ଅଛି କେତେବେଳେ ଯିବାକୁ ହବ ମତେ ଟିକେ ତୁମେ କହିବ।
ହଁ ସେଇ ସଖାଳେ ନଗେଇକି ଆ ଥିଲୁ ଆଉ ଅଳ୍ପ ଅଛି ସେ ଲଗେଇଦେବେ ଲୋକ ଅଛନ୍ତି ଚାରିଟା ବେଳକୁ ଫାଙ୍କା ଥିବୁ ଯଦି ଯିବୁ ଟିକେ।
ଓହଁ ଚାରିଟା ବେଳକୁ।
ହୁଁ।
କୋଉଠି ଲଗା ହବ।
ଆଉ ଅଲି ମନ୍ଦିର ପାଖରେ ଆମ ଗାଁ ମନ୍ଦିର ଆଉ ସ୍କୁଲ। ଗଛ ଲଗେଇବେ କାଲିକି ଫେରେ ଆଉ ଗୋଟେ ଗାଁକୁ ଯାଇକି ଗଛ ଲଗେଇବା ଆଉ।
ହଁ। ଆଉ ଏବେ ତ ରଜ ଗଲା। ମୁଁ କହିଲି ଏବେ ତ ରଜ ଗଲା ଆଉ କେମିତି କଣ ପ୍ରିପାରେସନ ଚାଲିଛି। ଇ ସରିଛି।
ହଁ ମଜାରେ ସେମ ହଁ ସେମତି ଏମିତିଆ କରିଥିବେ ଆଉ। ଏଇ ଆମ ଗାଁ ରେ ତ ହଉଥିଲା ର ରଜ କୁଇନି ହଉଥିଲା ଆମ ଗାଁ ରେ। ରଜମହସ୍ଚବ ବଢିଆ ମାନେ ହଉଥିଲା ଆଉ।
ମୁଁ କହିଲି ସେଠି ତ ଯୋଉ ଗେମ୍ ବି ହଉଥିବ।
ହଁ ମାନେ ତଥାପି ହେଇଛି। କଁ କହିଲୁ।
ମୁନି କି କି ଖେଳ ହଉଥିଲା।
ପା ଜଲିପିଡିଆ ହୋଉଥିଲା। ଆଉ ଆ ବାଇଗଣ ରେ ଆଉ କବାଡ଼ି।
ଓହୋ।
ଆହୁରି କେତେ ଗୁଡାଏ ଖେଳ ହଉଥିଲା ଆଉ।
ଛୁଞ୍ଚି ସୂତା ବି ହଉଥିବ। ଆଉ ନାଚ ଗୀତ ହଉଥିଲା ନା ନାଇଁ।
ହଁ ନାଚ ଗୀତ ହଉଥିଲା।
ଓହୋ ଆଉ ତୁମେ ଭାଗ ନେଇଥିଲ ସେଥିରେ।
ନା ନା ଆମ ଭାଇ ଭଉଣୀ ମାନେ ନେଇଥିଲେ ତାଙ୍କୁ ବି ପ୍ରାଇଜ ବି ଦେଇଛନ୍ତି।
ଓହୋ ପିଇସି ରେ କଣ ଦେଇଛନ୍ତି।
ଖାଇ ଦେଲେ ଫୋଟୋ ଫ୍ରେମ ଦିଟା ଠାକୁରଙ୍କର।
ଓ ହୋ।
ତମ ଏଠି କଣ ହଉଥିଲା।
ଆମର ବି ସେମିତି ଦୁଇ ଦିନ ଧରି ରଜ ମହୋତ୍ସବ ହଉଥିଲା ନାଚ ଗୀତ ବି ହଉଥିଲା। ବହୁତ ପିଲା ଭାଗ ନେଇଥିଲେ ଦୁଇ ଦିନ ଧରି ନାଚ ଗୀତ ହେଲା। ନା ଆଉ କୋଉ ବିଭିନ୍ନ ପ୍ରକାର ଖେଳ ବି ହଉଥିଲା ଆମ ଏଠି। ଆଉ ବିଭିନ୍ନ
ଆଉ ଦୋଳି ଫୋଳି ସବୁ ପଡିଥିଲା ନା ନାଇଁ।
ଳି ପଡିଥିଲା।
ହଁ, ଆଉ କଣ କି-କି ପିଠା ସବୁ ଘରେ ହେଇଥିଲା? ଯୋଉ
ହ୍ୟାଲୋ।
ମୁଁ କହିଲି କି-କି ପିଠା ସବୁ ହେଇଥିଲା ଘରେ?
ଘରେ ହେଇଥିଲା ପୋଡ ପିଠ୍ ଏ ସିଝା ପିଠା, କଡେଇ ପିଠା, ଏଣ୍ଡୁରି ପିଠା, ଆରିସା ପିଠା ସବୁ ପ୍ରକାର ପିଠା ହେଇଥିଲା।
ଆ ଏକା ଏକା ଖାଇଦେଲୁ ଆଉ।
ତମକୁ ତ ମୁଁ ଡାକିଥିଲି କିନ୍ତୁ ତମେ ଆସିଲାନି।
ହଁ ଟାଇମ୍ ନଥିଲା ଆଉ ସେଇଥିପାଇଁ ଯାଇପାଇଲିନି ଆଉ।
ହଉ, କୁଆଡେ ଗୋଟେ ପିକନିକ୍ ର ପ୍ଲାନ୍ କଲେ ହଅନ୍ତାନିନା? ଏଇ ଯୋଉ ଗରମ ହଉଚି, କୌଣସି ଗୋଟେ ଥଣ୍ଡା ଜାଗାକୁ ଗଲେ ଭଲ ହୁଅନ୍ତା।
ହୁଁ ସମୁଦ୍ର କୂଳ ଆଡକୁ ପୁରୀ ଗଲେ ଭଲ ହୁଅନ୍ତା।
ହଁ।
ନା କୋଉଠି ଅଲଗା ଯଦି ଜେଗା ଜାଣିଛୁ ତାହେଲେ କହୁନୁ। ସାଙ୍ଗମାନେ ସମସ୍ତେ ମିଶିକି ଯାଆନ୍ତି।
ହୁଁ, ସାଙ୍ଗମାନଙ୍କୁ ସବୁ ପଚାରିଲେ, କୌଣସି ଗୋଟେ ଜାଗା ଠିକ୍ କଲେ ସାଙ୍ଗ ହେଇକି ଯିବା ଆଉ।
ହୁଁ।
ଆଉ-ଉ, ଘରେ ସବୁ ଭଲ ତ?
ହଁ-ହଁ ଘରେ ସମସ୍ତେ ଭଲ, ତମର ତମର? ହଁ।
ହୁଁ ଘରେ ସବୁ ଭଲ।
ଆଉ ଭାଇ ଭଉଣୀ କଣ କରୁଚନ୍ତି?
ଭାଇ ଭଉଣୀ ସ୍କୁଲ ଯାଇଚନ୍ତି। ଆଉ ତୁମ ଭାଇ ଭଉଣୀ? ହ୍ୟାଲୋ।
ଆମ ଭାଇ ଭଉଣୀମାନେ ସେ ଯାଇନାହାନ୍ତି ସ୍କୁଲ ଯିବେ, ନଅଟା ବେଳକୁ ଯିବେ ଆଉ।
ଓହୋଃ।
ଏଇ ଯୋଉ ଖରା ଗରମ ଯୋଉ ହଉଚି ଏଇ ପାଣି ସଫିସିଏଣ୍ଟ ପୁରା ପିଇକି ଇଏ କରୁଥିବ।
ହଁଅ-ଅ ଖରା ତ ଏବେ ଜୋର ହେବାର ଲାଗିଲାଣି।
ଏଇଠି ଦି‌ ତିନି ଦିନ ହେଲା ଜୋରରେ ମାନେ ଇଏ ଥଣ୍ଡା ପୁରା ଇଏ ଲାଗୁଥିଲା, ଏଇ କାଲି ଠାରୁ ଜୋରରେ ଖରା ହଉଛି।
ଆଗକୁ ଆମ ଗାଆଁରେ ଗୋଟେ ଆସୁଚି ଜଗନ୍ନାଥ ଯଜ୍ଞ।
ହୁଁ।
ଆଉ ଆସିବୁ ବୁଲିବାକୁ।
ହୁଁ
ହୁଁ-ଉଁ-ଉଁ ଜଗନ୍ନାଥ ଯଜ୍ଞ ହବ ତିନି ଦିନ ଧରି।
କଣ ମାନେ ତିଆରି ହଉଚନ୍ତି ତମ ଗାଆଁରେ?
ହୁଁ-ଉ-ଉ ଠାକୁର ଆସିଲେଣି ମାସେ ହେଲା ଦାରୁ କଟା ହେଇକି, ସେ ତିଆରି ହଉଛନ୍ତି ଠାକୁର। ତିଆରି ସରିଲେ ତିନି ଦିନି ଯ ହବ ପୂଜା ହବ ଆସିବ ବୁଲିବାକୁ।
ଆଉ କଣ ମାନେ ଫୋନରେ ଯୋଉ କାର୍ଯ୍ୟକ୍ରମ ମାନେ କଣ ହବ ମାନେ ଫଙ୍କସନ-ଫଙ୍କସନ କଣ ହବ ନା ଖାଲି ଯଜ୍ଞ ଯୋଉ
ହବ, ଛୁଆମାନଙ୍କ ପାଇଁ ଖେଳ ହବ। ବହୁତ ପ୍ରକାର ରହିଛି, ଆଉ ତୁମେ ତୁମ ଫ୍ୟାମିଲି ମେମ୍ବରକୁ ନେଇକି ଆସିବ।
ଦାରୁ କଁ ମାନ ଗଛୁର ଯୋଉ ସେଇ ଯୋଉ କାଠ ଇଏ କଟା ହେଇକି ସେଇଥୀରେ ସବୁ ତିଆରି ହୁଏ।
ହଁ ଠାକୁର। ସମସ୍ତଙ୍କୁ କହିଲେ, ତାପରେ ଠାକୁରଙ୍କୁ ଯାଇକି ତିନି ତିନି ଯଜ୍ଞ ହେଲା ସେଠି ଠାକୁରଙ୍କ ମୁ ମହାରଣା ମାନେ କାଟିଲେ ଯୋଉ ଗଛକୁ। ଗଛ କାଟିକି ପୁରା ଗାଁ ଯାଙ୍କ ଶଗଡ ରେ ବୁଲା ହେଲା ତାପରେ ଆଣିକି ରଖ। ରଖା ହେଇଛି ତିଆରି ହଉଛନ୍ତି ଠାକୁର ଆସିକି ଠାକୁର ତିଆରି କରୁଛ
କିଏ ଠାକୁର କିଏ ତିଆରି କରିୁଛନ୍ତି।
ଠାକୁର ସେଇ ମହାରଣା କି ବଢେଇ ମାନେ ତିଆରି କରୁଛନ୍ତି ଆସିଛନ୍ତି ନୟା ଗଡରୁ।
ତିଆରି କରୁଛନ୍ତି ଯେ ଏମାନେ କେତେ ଦିନ ହେଲା ତିଆରି କଲେଣି‌।
ମାସେ ହେଲା ତିଆରି ହେଲାଣି ଆଉ ଆଉ ଆଠ ନଅ ଦିନ। ନ ଭିତରେ ସରିଯିବ। ତାପରେ ଆମର ଯଜ୍ଞ ହବ ଆଠ ନ ଦିନ ପରେ ଆସିବ।
ସେ ଆର ସପ୍ତାହ ବେଳକୁ ବୋଧେ ହବ ଆଉ।
ହଁ।
ଆର ସପ୍
ଆଉ ଖାଇବା ପିଇବା ମଧ୍ୟ ହବ।
କଁ ସବୁ ହବ।
ହାଲୋ।
ମୁଁ କହିଲି ଖାଇବା କୁ କଣ ହବ।
ଖାଇବା ତିନି ଦିନି ହବ ଦିନରେ ରାତିରେ ଉଭୟ ହବ। ଆଁ ଅରୁଆ, ଡାଲମା, ଖଟା, ପାସ୍ ଇତ୍ୟାଦି ହବ। ଅଁ ଦିନ ରାତି ତିନି ଦିନିଆଙ୍କ ଲୋକ ଖାଇବେ। ପ୍ରାୟତ ଆଠରୁ ଦଶ ହଜାର ଲୋକ ଖାଇବେ।
ସୁଭଶ୍ରି ମ୍ୟାଡାମ ଆଉ ଫୋନ୍ କରିଥିଲେ। ମାନେ ପୁରା ତମର ବୋଧେ ବଡ ଗାଁ।
ଗାଁ ସିଏ ସବୁ ମାନେ ରାସ୍ତାରେ ବି ଯିଏ ଯାଏ ଯିବ ତାଙ୍କୁ ବି ଡାକି ଖାଇବାକୁ ଦେବେ। ଟୋଟାଲି ସବୁ ବାହାର ଗାଁରୁ ବି ଲୋକ ଆସିବେ ଖାଇବା ପାଇଁ।
ବହୁତ ବଡ଼ ଆକାରରେ ହଉଛି ବୋଧେ ଆଉ।
ଆଉ ଗୋଟେ ହୁଁ ଆଉ କଳସ ଯାତ୍ରା କରିବେ ଚାହିଁ ହୁଁ ବଡ ଆକାରରେ ହବ। ତୁମେ କଳସ ନେଇକି ବୁଡେଇବ ଠାକୁରଙ୍କ ନାଁରେ ତୁମର ମାନସିକ ପୁରା କରିବ।
ତୁମେ କଳସ ବୁଡେଇବ ବୋଧେ।
ହଁ ହଁ ଭାବୁଛି ଦେଖିବା କଁ ହଉଛି।
ମାନେ କଁ ସମସ୍ତେ ତମ ଗାଁରେ ସମସ୍ତେ ବୁଡେଇ ପାରିବେ।
ହଁ ଯିଏ ବୁଡେଇବା କଥା ସିଏ ବୁଡେଇବ ଆଉ ତୁମେ ବି ଆସିବ ଯଦି ବୁଡେଇବ।
ନା ଘର ପିଛା ଜଣେ ଜଣେ ବୁଡେଇବୁ।
ଘର ପିଛା ଜଣେ ଜଣେ ବୁଡେଇବେ।
ହ ହଁ
ଆ ତୁମେ ଆସିବ ତୁମ ଭାଇ ଭଉଣୀ ବାପା ମାଙ୍କୁ ନେଇକି ଆସିବ।
ତମର ଯୋଉ ଯଜ୍ଞ ହବ ଯୋଉ ଯଜ୍ଞ ହବ।
ହଁ।
ଶୁବୁନି କଣ କହୁଚ?
ଯିଏ ମେନ୍ ଲୋକ ସିଏ କର୍ତ୍ତା ବୋଧେ ବସିବେ?
ହଁ। ଆମ ଗାଁର ଯିଏ ସରପଞ୍ଚ ସିଏ ବୋଧେ ବସିବେ। ନହେଲେ ଆଉ ଅନ୍ୟାନ୍ୟ ଅ ଅଛନ୍ତି ମୁଖିଆ ଲୋକ, ସେମାନେ କର୍ତ୍ତା ବସିବେ।
କଣ ନୂଆ ଡ୍ରେସ୍ କଲଣି ନା ଯଜ୍ଞ ପାଇଁ ନା କରିନ?
କରିନି କରିବା ଆଉ। ମୁଁ ଭାବୁଚି ରଜରେ ଯୋଉ ଡ୍ରେସ ଆଣିଥିଲି ସେଇଆକୁ କୁ ପିନ୍ଧିଦବା ପାଇଁ। ଆଉ ତୁମେ ଆଣିଚ ଡ୍ରେସ୍?
ଦେଖିବା ଆଉ ଯଦି ହୁଏ ତ ଆଣିବି ଆଉ।
ହେଲେ ମତେ ବି ଡାକିବ ସାଙ୍ଗରେ ନେବ।
ହଁ ଆମେ ସମସ୍ତେ ଗଲେ ମିଶିକି ଯିବା। ଯାଇଁକି ସେଠି ମଜାମସ୍ତି କରିବା ଆଉ।
ହଁ। ଆଉ ଆମର ଯୋଉ ସାର୍ ଯୋଉ ପାଠ ଦେଇଥିଲେ କେତେ ବାଟ ଗଲାଣି?
ଗୋଟେ ଏମତି ଅଳ୍ପ ଯାଇଚି ଆହୁରି ଅଧା ଅଛି ସରିନି।
ହୁଁ। ସାର୍ ପୁଣି କ୍ଲାସ୍ ରେ ପଚାରିବେ ପାଠ।
କାଲିବା ଅଛି କ୍ଲାସ ଫେରେ?
ହୁଁ। ଆମର ତ ଶନିବାର ରବିବାର ରେ ଛୁଟି ଅଛି ବୋଧେ?
ହଁ। ଶନିବାରେ ରବିବାର ଛୁଟି ଅଛି। କାଲି ସାର୍ କରିବେ, ଆଜି ମ୍ୟାଡ଼ାମ